ହାଲୋ।
କ ହ।
ମୁଁ ସୁଚିସ୍ମିତା ସାମଲ୍।
ଆଜ୍ଞା ତ ଆପଣ ଏବେ କ- କାର୍ୟା କ-କଣ୍ କରୁଚନ୍ତି?
ମୁଁ ଏବେ ବସିଛି ଆଉ ଆପଣ କଣ କରୁଛନ୍ତି।
ଅ ମୁଁ ବି ନର୍ମାଲ ଏବେ କାମ ହିଁ କରୁଥି କରୁଥିଲି ଖାଦ୍ୟପେୟ ପରେ।
କଣ ଖାଇଚନ୍ତି।
ଅ ମୁଁ ଆମର ଏବେ ଅନ୍ନ ଡାଲମା ଓ ବେଶ ହେଇଥିଲା।
ଆଉ ଆପଣଙ୍କ ଦେହ ପା ଭଲ ଅଛି।
ହଁ ମୋର ଠିକ ଅଛି ଆପଣଙ୍କର।
ହଁ ଭଲ।
ଆଉ ଏବେ ଆପଣ ଷ୍ଟଡ଼ି କଣ କରୁଛନ୍ତି।
ହଁ ତ ଏବେ ଗ୍ରାଜୁଏସନ୍ ଫର୍ଷ୍ଟ ଇୟର ମୋର।
କୋଉ ଅନର୍ସ ଆପଣଙ୍କର।
ମ୍ୟାଥମେଟିକ୍ସ।
ମାଥମେଟିକ୍ସ ଆଉ ତା ହେଲେ ବି ଏ ବି ଏ
ହ ହ୍ୟାଲୋ ଆଜ୍ଞା ଆଜ୍ଞା କୁହନ୍ତୁ। ଆଜ୍ଞା।
ହ ହୋ ତା ଆପଣ ପ୍ରିଭିଅସ୍ ଇୟ ର ପାଶ୍ ଆଉଟ ଥିଲେ। ମ୍ୟାଥ ଅଛି ମାନେ ତ ଟପର ଥିବେ ମ୍ୟାଥ ରେ ମ୍ୟାଥ ତ ଆମର ହୁଏନି।
ସେମିତି ଅଉ।
ଆମର ବି ଦିସ୍ ଇୟର୍ ହିଁ ମ୍ୟାଥ ପାସ ଆଉଟ୍ ହେଲା ଆଉ ମୋର ମ୍ୟାଥ ରେ ଫିଫ୍ଟ ସିକ୍ସ କି ଫିଫ୍ଟ୍ ଏଇଟ୍ ଆରାଉଣ୍ଡ ଥିଲା।
ଆଛା।
ବାକି ବ କ ଅ ଗ୍ୟାପ୍ ଯେମିତି ରହିବନି କଣ୍ଟିନ୍ୟୁ କଥା ପରେ ଜଷ୍ଟ ଷ୍ଟାର୍ଟିଂ ହବ।
ଆଜ୍ଞା ଆପଣ କୁଆଡ଼େ ସବୁ ବୁଲାବୁଲି କରୁଛନ୍ତି।
ବୁଲାବୁଲି ତ ମୁଁ ରିସେଣ୍ଟ ଯାଇଥିଲୁ ଆମେ ପୁରୀଆଡ଼େ ଯାଇଥିଲୁ ରିସେଣ୍ଟ ଆମ ମାମୁଙ୍କ ଘର।
ଆ ଜଗନ୍ନାଥ ଦର୍ସ ହଁ ଯାଇଥିଲି।
ଲାଷ୍ଟ ଟାଇମ୍ କେବେ ଆସିଥିଲେ।
ଲାଷ୍ଟ ଟାଇମ ବହୁତ ପୁ ଚାରି ପାଞ୍ଚ ବର୍ଷ ପୂର୍ବେ ଯାଇଥିଲୁ ବୋଧେ। ଆଉ ଯାଇନି ଏବେ ନାଇଁ ଯାଇନି ଯିବି।
ଆପଣଙ୍କର ଘର କେଉଁଠି।
ଘର ମୋର କେନ୍ଦ୍ରାପଡା।
କେନ୍ଦ୍ରାପଡା ଆମର ସେ ଆମର ବି ସେଠି ଜେଜେଙ୍କର ଘର ଆମର କେନ୍ଦ୍ରାପଡା ଡିଷ୍ଟ୍ରିକ୍ଟରେ।
ଆପଣ ଯାଇଛନ୍ତି କେବେ କେନ୍ଦ୍ରାପଡା।
ହଁ ଆମର ତୁଳସୀ କ୍ଷେତ୍ର ଆମେ ବଲଦେବଜୀଉ ମନ୍ଦିର ଯାଇଥିଲୁ। ତାପରେ ଆମର ଆଖଣ୍ଡଳମଣି ମନ୍ଦିର ଯାଇଥିଲୁ। ସେଠି ସେଠି ଆମର ଆପଣ ଜାଣିଛନ୍ତି ରାଜକନିକା ଜାଣିଛନ୍ତି ରାଜକନିକା।
ଆଜ୍ଞା ଜାଣିଚି।
ଓଳାବର ସେଠି ହିଁ ସେଠିଁ ହିଁ ଆମର ଘର।
ଆ ଓ ହୋ ରାଜକନିକାରେ ଘର।
ରାଜକନିକା ପାଖରେ ପ୍ରତାପପୁର ଓଳାବର ସେଇ ପାଖାପାଖି।
ହଁ ହଁ ଜାଣିଛି ସେଇଠି ସେଇଠି ମାନେ ସେଇଠି ତ ଆପଣଙ୍କର ଅଜାଙ୍କର ଘର ନା।
ନା ଜେଜେଙ୍କର ଗାଁ ବାକି ଏବେ ଏପଟେ ରହୁଛନ୍ତି ଅଜାଙ୍କ ଘର ପୁରୀ।
ଅ ଆଚ୍ଛା ଆଚ୍ଛା ଜେଜେଙ୍କର ଗାଁ ମାନେ ତମ ଗାଁ ଟା ବି ସେଇଠି ସେଇଟା।
ବାକି ଜେଜେ ଏପଟେ ଆମର ଏବେ ଏପଟେ ଏବେ ରହୁଛନ୍ତି ସେଠେ ସେପଟେ ସାନ ଜେଜେ ମଝିଆ ଜେଜେ ରହୁଛନ୍ତି। ଏପଟେ ଆମ ନିଜ ଜେଜେ ଯେହେତୁ ଭୁବନେଶ୍ଵରରେ ତାଙ୍କର ଜବ ଥିଲା ଗମେଣ୍ଟ ରେ। ତ ସିଏ ତାପରେ ଆସିକି ଏଠିକି ଘର
ଆ ତାହେଲେ ପରମାନେଣ୍ଟ ପ୍ଲେସ ଟା ହେଲା ସେଠି ଆଉ।
ହୁଁ।
ଆପଣ କେନ୍ଦ୍ରାପଡା ଆ।
ତ ଆପଣ ଏବେ କୋଉଠି କେନ୍ଦ୍ରାପଡ଼ାରେ ରହୁଛନ୍ତି?
ନାଇଁ ମୁ ଏବେ ଭୁବନେଶ୍ୱରରେ ଅଛି।
ହଁ ହଁ ତ ପ୍ଲସ୍ ଟୁ କେଉଁ କଲେଜ ପାସ୍ ଆଉଟ୍ କରିୁଥିଲେ।
ପ୍ଲସ୍ ଟୁ ସେ କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜ।
ହଁ ହଁ ତ ଏବେ ଏବେ ଏଠି ଗ୍ରାଜୁଏସନ ପାଇଁକା କୋଉ କଲେଜରେ ଅଛନ୍ତି।
ଏବେ କମଳା ନେହେରୁ ଓମେନ୍ସ କଲେଜ।
ଅ ଯୋଉ ପଟିଆ ସାଇଡରେ ରହୁଛି ବୋଧେ।
ନାଁ ନା ଏଇ ୟୁନିଟ୍ ୱାନ୍ ରାଜମହଲ ଭିତରେ ହଁ ହଁ ରାଜମହଲ।
ତ ଏବେ ଏଇ ବିଶି ଇୟରିଙ୍ଗ ଆପଣ ମାନେ ଏଇଟା ଫାଷ୍ଟ ଇୟର୍ କମ୍ପ୍ଲିଟ ହେଇ କି ସେେଣ୍ଡ ଇୟର ହବ।
ହୁଁ ଫାଷ୍ଟ ଇୟର କମ୍ପ୍ଲିଟ୍ ହେଇନି ଏଯାଏ। ହବ ସେକେଣ୍ଡ ସେମ୍ ବାକି ଅଛି ଫାଷ୍ଟ ସେମ୍ଟା ସରିଲାଣି ସେକେଣ୍ଡ ସେମ୍ ଅଛି ସରିଲ ହବ।
ଓହୋ ମ୍ୟାଥରେ କେତେ କଣ ଥିଲା ଆପଣଙ୍କର ଟୁଏଥେରେ?
ମାଥରେ ଥିଲା ନାଇଣ୍ଟି ଫୋର୍।
ମ୍ୟାଥ ଏତେ କେମତି ଭଲ ହଉଥିଲା ଆମର ଆମେ ଜଷ୍ଟ ଫେଲେ ହେଉଥିଲୁ ଛୋଟ ବେଳୁ ଫେଲେ ହେଇିଁ ଆସଛୁ ମ୍ୟାଥରେ।
ମ୍ୟାଥ ଭଲ ହଁ ସେମତି ମ୍ୟାଥ ଭଲ ଲାଗେ ମତେ ତ ସେଇଟା ମୁଁ ଯାହା ବି ଯାହା ପଢା ହୁଏ ସେଇଟା ପଢିଦିଏ ଆଉ ସେଇଟା ସେଇପାଇ ମା ରହିଲା ଆଉ ବୁଝିପାରିଲେ
ହୋଉ ଆପଣ ଟିକେ ହେଲ୍ପ କରିଦେବେ।
କୋଚିଂ ଆମର ତ ହଷ୍ଟେଲ ହଷ୍ଟେଲ ରହୁଥିଲୁ ସେଇଠି ପଢ଼ାପଢ଼ି କରନ୍ତୀ ଆଉ।
ଓହୋ। ନା ଆମର ଏଇ ଟୁଏଲଥରେ ମ୍ୟାଥ ଥିଲା ବାସ ମ୍ୟାଥ ଜଷ୍ଟ୍ ଅପ୍ସନାଲ ପାଇ ଆମେ ପଢୁଥିଲୁ ଆମର ମେନ ପି ସି ବି ଆମେଇର ଥିଲା।
ଆଚ୍ଛା।
ତ ଇନ୍ ଫ୍ୟୁଚର କଣ ମ୍ୟାଥ ମାନେ ମ୍ୟାଥ ଟିଚିଙ୍ଗ ଲାଇନରେ ଆପଣ ଇନଟେଷ୍ଟ ଅଛନ୍ତି ବୋଧେ।
ହଁ ହଁ।
ନିୟୁ ବୁକ୍ କେବେ ପବ୍ଲିଶ ହବ ମ୍ୟାଥର ଆର ଡି ଶର୍ମା ପରି।
କେବେ ପବ୍ଲିଶ ହବ ମାନେ।
ନୂଆ ବୁକ୍ ଆପଣ ମା୍ୟାଥମାେଟ୍ସରେ ପିଏଚ୍ଡ଼ି କରି ଡକ୍ଟରେଟ୍ କରିବେ।
ହଉ ନା ସେ ସେମତି ଆଉ ପ୍ଲାନ୍ କିଛି ହେଇନି ଆଗକୁ ହବ ଆଉ। ଗ୍ରାଜୁଏସନ ଟା ଆଗ ଆ ଗ୍ରାଜୁଏସନ ଟା ଆଗ ସରୁ ତାପରେ ଦେଖିବା।
ଆପଣ ତ ଇଣ୍ଟିଗ୍ରେଟେଡ ବିଡି ସହିତ କହୁଛନ୍ତି କି?
ନା ଇଣ୍ଟିଗ୍ରେଟେଡ ବିଡି କରିନି ସେଟା ଡେଟ ପଳେଇଲା ମୁଁ ଜାଣି ପାରିଲିନି। କରିନି ତ ଆଉ ଗ୍ରାଜୁଏସନ କରୁଛି ସରେ ସରୁ ତାପରେ ବିଡି କରିକି ଦେଖିବା।
ଆପଣଙ୍କ ଏଜ୍ କେତେ?
ଏଜ ଏଜ ତ ମୋର ଏଇଟିନ।
ଏଇଟିନ୍ ଓନଲି ମାନେ ଟୁ ଥାଉଯାଣ୍ଟ ସେଭେନ ଥିଲା କି ଆପଣଙ୍କର?
ଆଜ୍ଞା।
ତ ସେମ ଆମର ମୋର ବି ସେ ସେମ ହିଁ ଥିଲା ଆମର।
ଆଚ୍ଛା। ଆପଣ କୋଉଠି ଏବେ ପଢୁଛନ୍ତି କଣ କରୁଛନ୍ତି?
ଆମର ଟୁଏଲଥ ଜଷ୍ଟ ଏଇ ବିସିଏରେ ଆମର କଂପ୍ଲିଟ୍ ହେଲା ଏଇ ବର୍ଷ ପାସ ଆଉଟ୍ ଆମର ଟୁଏଲଥ। ରାଜଧାନୀରେ ପଢୁଥିଲୁ ରାଜଧାନୀ କଲେଜ ବରମୁଣ୍ଡା
ଆଚ୍ଛା ଏଇ ବର୍ଷ କମ୍ପ୍ଲିଟ୍ ହେଲା?
ଆଜ୍ଞା।
ଆଚ୍ଛା ଆଚ୍ଛା। ଛା କେତେ କେମିତି କଣ ସବୁ ମାର୍କ ରହିଲା ମାନେ
ଆମର ତ ତ ଆଭରେଜ ରୁ ବିଲୋ ଆଭରେଜ କହିପାରିବେ ଆମର ତ ଟୋଟାଲ ମିଶେଇକି ପଁଷଠି ପରସେଣ୍ଟ ରହିଲା।
ଆଚ୍ଛା ଆଚ୍ଛା।
ଯେହେତୁ କେମେଷ୍ଟ୍ରି କମିଗଲା ବହୁତ୍ ଜଷ୍ଟ୍ ପାସ୍ ମ୍ୟାଥରେ ଯେତିକି ଆଶା ରଖିଥିଲି ତାଠୁ ଅଧିକା ପଳେଇ ଆସିଲା ଜଣାାନାହିଁ କେମିତି ମ୍ୟାଥରେ ଓ ଆମର ଇଣ୍ଟରନାଲ ନ ମିଶେଇକି ଆସିଛି ଥାର୍ଟି ଏଇ ଅ ଅଠତିରିଶ କି ଚାଳିଶ ଭଳିଆ ଆସିଛି ପାଖାପାଖି
ଆଚ୍ଛା ଆଚ୍ଛା। ନା ମ୍ୟାଥର କେମିଷ୍ଟ୍ରିରେ ତ ସମସ୍ତଙ୍କର ମାର୍କ କମିଛି ଏଥର ମୁଁ ଦେଖୁଥିଲି ମୋର ଗୋଟେ ଭଉଣୀ ହିସାବରେ ହବ ସେ ସେମିତି ଦେଇଥିଲା ଏକ୍ଜାମ ତାକୁ ପଚାରିଲ କି କଣ କେମ ରେଜଲ୍ଟ ଆସିଚି ସେ କହିଲା ଦିଦି ନାଇଁ ମୋର ଆଉ ମ୍ୟାଥରେ ମ୍ୟାଥ୍ ତ ଚଳିବ ଠିକ ଠାକ୍ ଆସିଯାଇଛି ହେଲେ କେମିଷ୍ଟ୍ରୀ ରେ ତାର କମ୍ ମାର୍କ ଆସିଛି, ତ ସିଏ ବି ସେମିତି ମନ ଦୁଃଖ କରୁଥିଲା
ମ୍ୟାଥ ଟା ଆକଚୁଆଲି ମୋର ହୁଏନି ବାକି ସେଭେନ୍ଥରେ ଜଣା ନାହିଁ କେମତି ମ୍ୟାଥରେ ହାଇଏଷ୍ଟ କିନ୍ତୁ ସେଭେନ କ୍ଲାସ୍ କି ଷଷ୍ଠ କି ସପ୍ତମରେ ରହିଯାଇଥିଲା ମ୍ୟାଥରେ ସତୁରୀ ରହିଥିଲା ତାପରଠୁ ମୋର ମ୍ୟାଥ୍ ହିଁ ଇଣ୍ଟରେଷ୍ଟ ହେଇନଥିଲା ମ୍ୟାଥରେ ହୁଏ କି ନାଇଁ।
ଲହ ନାଇଁ ମ୍ୟାଥ ଟା ଯଦି କ କ ଭଲସେ ପଢିବ ତାହେଲେ କ ମାନେ ତାକୁ ଯାହା ପଢା ହେଲା ସେଇଟାକୁ ଟିକେ ଥରେ ଆସି ଦେଖିଦବ କି ସେଇଟାକୁ ଥରେ କଷିଦେଲା ପରେ ତାପରେ ସେଇଟା ଇଜି ଲାଗେ।
ବାକି ଆମର ଟୁଏଲ୍ଥରେ ତ ଜାଣିଥେବେ ଆପଣ ଯୋଉ ଆମର କ୍ୟାଲ୍କୁଲସ୍ ଥିଲା ଟୋଟାଲ
ହଁ ସେଇଟା ହେଲେ ଆମର ଫେବରେଟ୍। ସେଇଟା ହେଲା ମୋର ଫେବରେଟ୍ କାଲ୍କୁଲସ୍।
ଟୁଏଲ୍ଥରେ ଟୋଟଲ୍ କହିବାକୁ ଗଲେ ଆମେ ଟୋଟାଲ କିଛି ଚାପଟର ସ୍କିପ୍ ଥିଲା ଆମର ଷ୍ଟାର୍ଟିଂ କେବଳ ଆମର ଯେତିକି ମେନ୍ ମେନ୍ ଅ ଚାପ୍ଟର ଥିଲା
ମାଟ୍ରିକ୍ସ ମାଟ୍ରିକ୍ସ ଥିଲା ଆଉ କଣ?
ମାଟ୍ରିକ୍ସ ଡିଟର୍ମିନେଣ୍ଟ।
ହଁ ମାଟ୍ରିକ୍ସ ଡିଟର୍ମିନେଣ୍ଟ ସେଗୁରା ବି ପଡିଥିବ ଆଉ ପର୍ମୁଟେସନ୍ ନା ପ୍ରୋବାବିଲିଟି। ଏଇଗୁରା ସବୁ ହିଁ ପଡ଼ିଥିବ।
ଟୋଟାଲ ଆମେ ପଢିକି ଜଷ୍ଟ ଯାଇଥିଲୁ କାଲକୁଳସ ଟୋଟାଲ ଆମେ ସ୍କିପ ହିଁ କରିଦେଇଥିଲୁ। ଅରରେ ଆସୁଥିଲା ନା ମ୍ୟାଥେ ସ୍କିପି ହିଁ କରିଦେଇଥିଲୁ।
କାଲକୁଲସଟା ବହୁତ ଭଲ ଲାଗେ ମତେ ତ ବହୁତ ଭଲ ଲାଗେ କାଲକୁଲସ କରିବା ପାଇଁ ମୋର ମୋର ମେନ କଥା କହିବାକୁ ଗଲେ ପ୍ରୋବାବିଲିଟି ହିଁ ହଏନି ମୋର ମୋର ଜମା ପ୍ରୋବାବିଲିଟି ହଏନି। ଯେତେ ବି କଲେ ସେଇଟା ମୋର ହବନି ମୁଁ କହିଲି ହେସ ସେଗୁରା ହବନି ମୋର ଏଗୁରା।
ବାକି ବାକି ମ୍ୟାଥ ହଉଛି ମାନେ ଗଡ୍ ଗିଫ୍ଟଟେଡ ମ୍ୟାଥ କାର ହୁଏନି ଆମର ତ ହେଇନି ଆଜି ପର୍ଯ୍ୟନ୍ତ କେବେ ମ୍ୟାଥ କି ହୁଏନି ଛୋଟବେଳୁ। ପଣିକିଆ ବି ଆମର ଦ ଦଶକ ପର୍ଯ୍ୟନ୍ତ ବି ମନେ ନାହିଁ ଭଲସେ ଆମର।
ହୁଁ ହୁଁ ନା
ମ୍ୟାଥରେ ଆମର ଇନ୍ତ୍ରେଷ୍ଟ୍ ହିଁ ଷ୍ଟାର୍ଟିଂରୁ କେବେ ଆସିନି ମ୍ୟାଥରେ।
ହ୍ୟାଲୋ ହ୍ୟାଲୋ। ଯଦି ଇଣ୍ଟରେଷ୍ଟ ଥାଆନ୍ତା ହେଇଥାନ୍ତା ନି ଇଣ୍ଟରେଷ୍ଟ ନାହିଁ ନା ସେଥିପାଇଁ।
ମାନେ ଆମର ହୁଏ ହିଁ ନାହିଁ ବହୁତ କସ ଆମକୁ କଠିନ ଲାଗେ ମ୍ୟାଥ କରିବା ପାଇଁ।
ନାଇଁ ସେଇଟା ହେଇଯିବ ସେମିତି। ପଢାପଢି କଲେ କି ଏମିତି କସା କସି କଲେ ସେଇଟା ମ୍ୟାଥ କିଛି ସମସ୍ତଙ୍କୁ ଇ ଇଜି ମୁଁ ଯୋଉ ହଷ୍ଟେଲରେ ରହୁଥିଲି ମୋ ରୁମ ମେଟ ଦି ଜଣ ଥିଲେ ଆମେ ଦି ଜଣ ବୋଧେ ସେମିତି ମ୍ୟାଥ ଆମେ ଦି ଜଣ କରୁ। ଏମିତି ଯୋଉଟା ନ ବୁଝି ପାରିଲେ ସେ ବୁଝେଇ ଦିଏ କି ସିଏ ଯୋଉଟା ନ ବୁଝିପାରିଲେ ଏମିତି କୋଉ କୋଶ୍ଚିନ୍ ଯଦି ନ ଆସୁଥାଏ ଆମେ ଦୁଇ ଜଣ ଏମିତି ମିଶି ମାସି ଏମିତି କରୁ। ଆଉ ଯୋଉ ଦି ଜଣ ଥିଲେ ତାଙ୍କର ମ୍ୟାଥ୍ ହୁଏନି ଟୋଟାଲ୍। ଆମେ କରିଦେବୁ ସେମାନେ ଆମ ନୋଟ୍ ନେଇକି ଟିପିଦେବେ। ତ ଏକ୍ଜାମ୍ ଟାଇମ୍ ରେ ଆମକୁ ଯେତେ କଷ୍ଟ ହବନି ନା ପଢିବା ପାଇଁ, ଆମେ ଖାଲି ସେଇଟାକୁ ସେମିତି ଥରେ ଥରେ ଦେଖିଦେଲେ ଆମର ହେଇଯିବ। ତ ସେମାନଙ୍କୁ ବେଶୀ ଟାଇମ୍ ଲାଗେ ପଢିବା ପାଇଁ। ସେମାନେ କୁହନ୍ତି ତମେ କାଇଁ ଏମିତି କରିଦଉଚୁ କ ଦେଖିଦଉ ଚ ହେଇଯାଉଚି। ଆମକୁ କେତେ କରିବାକୁ ପଡୁଚି। ତ ଆମେ କହିଲୁ ସେ କଥା ଆମେ ନିଜେ କରିଚୁ ନା ତ ସେଇଥିପାଇଁ ଆମକୁ ସେଟା ସହଜ ଲାଗୁଚି ଆମର ହେଇଯାଉଚି। ସେମାନେ ବହୁତ ଟ୍ରାଏ ସେଟା ସେମାନେ ବହୁତ ଟ୍ରାଏ କରି କରି କରି କରି ତାପରେ ତାଙ୍କର ଯାହା ଯେତିକି ହେଲା ତ ତଥାପି ତାଙ୍କର ବହୁତ ଭଲ ମାର୍କ ଆସିଥିଲା। ଗୋଟେ ଜଣେ ଏମିତି ଥିଲା ତାର ସେଭେନଟି ଫାଇପ୍ ବୋଧେ ଆସିଥିଲା ମ୍ୟାଥରେ। ସେ କହିଲେ ତ ମୁଁ ଏତିକି ଏଜ୍ଜାମ ଟାଇମରେ ଦଶ ଦିନ ଆମର ଗ୍ୟାପ୍ ଥିଲା ବୋଧେ ବାର ଦିନ ଖଣ୍ଡେ ଗ୍ୟାପ୍ ଥିଲା ମ୍ୟାଥର। ତ କହିଲା ମୁଁ ଏଇ ବାର ଦିନ ପଢିକି ମୋରତ ସେଭନଟି ଫାଇପ୍ ଆସିଲା ମୁଁ ଯଦି ଏଇନା ବର୍ଷ ସାରା ପଢିଥାନ୍ତି ମୁଁ ତ ପୁରା ଟପ୍ କରିଥାନ୍ତି। ମ୍ୟାଥରେ। ଆମେ କହିଲୁ ତତେ କିଏ ମନା କରିଥିଲା ତତେ ତ ଆମେ କହୁଚୁ ତୁ ଆମ ସାଙ୍ଗରେ କର ବସିକି ତୁ। ସେଇଟା କସିବୁନୁ କରିବୁନୁ ସେଇଟା ପଛରେ କହିଲେ ଆଉ କଣ ହବ।
ହଁ ବାକି ଏବେ ତ ସମୟ ହେଇଗଲାଣି। ତ ମୁଁ ଟିକେ ଇଏ ହେଲେ ଆପଣଙ୍କୁ ଫ୍ରି ହେଲେ ଆପଣଙ୍କୁ ଜଣେଇବି।
ଆଜ୍ଞା ଆଜ୍ଞା ଠିକ୍ ଅଛି ରଖୁଚି।
ଆପଣ ସେପଟୁ କଟ୍ କରନ୍ତୁ।
ଆଜ୍ଞା।